ହ୍ୟାଲୋ।
ହଁ ହଁ ସାର୍ ଆପଣ କଲ୍ କରିଥିଲେ?
ଆଜ୍ଞା, ଆପଣ ସୁଦୀପ ସିଂ ସୁଦୀପ ସିଂହ ଚୌହାନ କହୁଛନ୍ତି ଆଜ୍ଞା?
ଆଜ୍ଞା ଆଜ୍ଞା।
ଆପଣ ଆଜ୍ଞା ଗୋରବ ଗୋ ଗୋବର୍ଦ୍ଧନପୁରର ଗ୍ରାମବାସୀ କହୁଛନ୍ତି ଆଜ୍ଞା?
ଆଜ୍ଞା।
ଆଜ୍ଞା, ମୁଁ ମୋହନ ମାଝି କହୁଛି ଆଜ୍ଞା।
ଆଜ୍ଞା।
ଆ ଆଜ୍ଞା ମୁଁ ଆପଣଙ୍କ ସାଙ୍ଗରେ ଟିକେ ଗମ୍ଭୀର କଥା ଥିଲା ମୋର ଆଜ୍ଞା, ସେ ବିଷର।
ଆଜ୍ଞା ସାର୍ ଆପଣ ମୋହନ ମାଝି ଆପଣ ରାଧା ଗୋବିନ୍ଦପୁରରୁ ସର୍ ପଞ୍ଚ କହୁଥିଲେ ମୋହନ ମାଝି ସାର୍। ଆଜ୍ଞା ଆଜ୍ଞା ଠିକ୍ ଅଛି ଆପଣ କହନ୍ତୁ କଣ ଅସୁବିଧା ହଉଚି କୁହ?
ଆଜ୍ଞା ଆଜି କ ନାଇଁ ପାଞ୍ଚ ମାସ ହେଲା ମୁଁ ଏଇଠି ଆପଣଙ୍କର ଗାଁ ସହଯୋଗର ମୁଁ ଆଜ୍ଞା ଜମି କିଣିଥିଲି ଗୋଟେ ସାତ ଏକରର ମୁଁ ଆଜ୍ଞା ସେଇଠି ଗୋଟେ ପ୍ଲାଷ୍ଟିକ୍ ଫ୍ୟାକ୍ଟ୍ରି ଗୋଟେ ବନେଇବାକୁ ଚାହେଁ ସେଇଟା ଡ ମୁଁ ବିଭିନ୍ନ ପ୍ରକାର ଡବା ଏବଂ ଅଲଗା ଅଲଗା ଜିନିଷ ଉତ୍ପାଦକନ ମେସି ମେସିନ୍ ଇଞ୍ଜେକ୍ସନ ମଲଟିଙ୍ଗ ମଲ୍ଟ ଟମ୍ପଚର ଆଉ ମଲଡସ୍ ଆଉ ଏ ବ୍ଲ ମଲଡିଙ୍ଗର ମୋର ମେସିନ୍ ଅଛି ଆଜ୍ଞା। ମୁଁ ତା ଯୋଗୁରୁ ବହୁତ ଗୁଡାକ ପ୍ଲାଷ୍ଟିକ ଜିନିଷ ମୁଁ ବନେଇକି ଲୋକମାନଙ୍କୁ ବିତେଇ ଆଜ୍ଞା ତ ଆଜି କ ନାଇଁ ପାଞ୍ଚ୍ ଛଅ ମାସ ହେଲା ମୁଁ ନାଇଁ ପ୍ଲାଷ୍ଟିକ ଫାକ୍ଟ୍ରି ବନେଇଚି ଆଜ୍ଞା। କିନ୍ତୁ ଆପଣଙ୍କର ଯେ ଗାଁର କିଛି ବ ବାସିନ୍ଦା ମାନେ ଆମକୁ ବହୁତ ହଇରାଣ କରୁଚନ୍ତି ଆଜ୍ଞା। ଆଉ ପ୍ରଶାସନ ଆମ ପାଇଁ ସହଯୋଗ କିଛି କରୁନାହାନ୍ତି ତ ତା ପାଇଁ ମୁଁ ଗୋଟେ ଆବେଦନ ଆପଣଙ୍କୁ କରିଥିଲି ଫୋନ କରିଥିଲି ଆଜ୍ଞା।
ଆଚ୍ଛା ଆପଣ ତାହେଲେ କହୁଚନ୍ ଆପଣ ନିଜ ଗ୍ରାମରେ ଖୋଲିଲେନି ଆପଣ ଆମ ଗ୍ରାମରେ ଖୋଲିଲେ ଯେ?
ଆଜ୍ଞା ଆମ ଗ୍ରାମରେ ବେଶୀ ଚାଷୀ ଚାଷୀ ସହଯୋଗୀ ଜମି ସେଥିପାଇଁ ଆଜ୍ଞା ସେଇଠି ତ ଆଜ୍ଞା କିଛି ଇଣ୍ଡଷ୍ଟ୍ରିଆଲ ମେ କାମ କରିହେବନି ଆଜ୍ଞା ଆପଣ ଜାଣନ୍ତୁ ଆଇ ଏସ୍ ଓ ତ ଏଇଟା ଆମକୁ ନିଯୁକ୍ତି ଦିଏନି ଆଜ୍ଞା ଯେ ଗୋଟେ ଅ ଉତ୍ପାଦିତ ଜମିରେ ଗୋଟେ ଫ୍ୟାକ୍ଟ୍ରି ବନେଇବାକୁ ଆମକୁ ତ ସେଟା ସହଯୋଗ କରେନି ଆଜ୍ଞା ସେଥିପାଇଁ ଆପଣଙ୍କର ସ ନଦୀ ପାଖ ଏରିଆରେ ଆମେ ନିଜ ଫ୍ୟାକ୍ଟ୍ରି ଟା ବନେଇଥିଲୁ ଆଜ୍ଞା।
ଦେଖନ୍ତୁ ଏଠିକାର ଯେ ଗ୍ରାମବାସୀ ଅଛନ୍ତି ଏମାନେ ନଦୀରୁ ଅ ଅଧିକ ମାାତ୍ରରେ ମାଛ ଚା ଇଏ କରନ୍ ଜାଲ ପକାନ ଆଉ ଆପଣ ଯଦି ସେଇ ଜାଗାର କହୁଚନ୍ କଳକାରଖାନା କରିଦେବେ ସେମାନେ ରାଗୁଚନ୍ କଣ ପାଇଁ ସେ ଆପଣ ଯେତେ ସବୁ ସେଠି କରିଲେ ଅପରିଷ୍କାର ହବ। ଆଉ ଦେଖନ୍ତୁ ପ୍ଲାଷ୍ଟିକ କାରଖାନା ଖୋଲିଲା ମାନେ ସେଠି ବହୁତ ମାତ୍ରାରେ ଗ୍ୟାସ୍ ହବ ଯାହା ଦ୍ଵାରା ସେଠିକାର ଲୋକମାନେ ମାଛ ଧରୁଚନ୍ତି। ମାଛ ସେଠିକାର ସବୁ ମରିଯିବେ, ମରିଗଲା ଫଳରେ ସେଠିକାର ଯେ ଲୋକମାନେ ବେକାରୀର ସମସ୍ୟା ହେବେ ସେଥିପାଇଁ ମୁଁ ସେମାନେ ରାଜି ହଉନାହାନ୍ତି ମୁଁ ବି ଶୁଣିଥିଲି ଆଉ ମୁଁ ଜାଣିଥିନିନି ସେ ଜାଗାଟା କିଏ କିଣିଚନ୍ତି ଫ୍ୟାକ୍ଟ୍ରି ପାଇଁ। ଆପଣ ଆହା କହୁଚନ୍ତି ମୁଁ ସେଇଟା ଜାଣିପାରୁନି ମୁଁ ତ ଜାଣିଥିଲିନି ଯେ ଆପଣ ନେଇଚନ ଆଉ ଏସବୁ କଥା ହଉଚ।
ନିଶ୍ଚିତ ଆଜ୍ଞା ମୁଁ ବୁଝିପାରୁଚି ଆପଣଙ୍କର ଗ୍ରାମବାସୀମାନଙ୍କ ଏଇସବୁ ଅସୁବିଧା କିନ୍ତୁ ଆଜ୍ଞା ମୁଁ ଆପଣଙ୍କ ସହଯୋଗ ମୁଁ ଚାହୁଁଚି ଆଜ୍ଞା। କିନ୍ତୁ ମୁଁ ଗୋଟେ ଆପଣଙ୍କ କଥା କୁହେ କହିବାକୁ ଚାହୁଁଚି ଆମେ ଆଜ୍ଞା ତିନୋଟି ପେ ପ୍ଲାଷ୍ଟିକ୍ କେ ମେଟେରିଆଲ୍ ୟୁଜ୍ କରୁ ଗୋଟେ ହେଲା ପିପି ଆଉ ଗୋଟେ ହେଲା ପି ଇ ସି ଆଉ ଗୋଟେ ହେଲା ପିଇ ସି ୟୁ ଏ। ସେଇଟା ଆଜ୍ଞା ଆପଣଙ୍କର ଆମେ ରିସାଇକଲ୍ ଆଜ୍ଞା ଭଲସେ କରିପାରୁ ସେଇଟା ଆପଣଙ୍କ ପରି ପ୍ରବେଶରେ ଆ ଆ ଆପଣଙ୍କ ପ୍ରକୃତିରେ ଆରାମସେ ସେଇଟା ମିଶି ଯାଇପାରେ ଏବଂ ସେଇଟା ଆମେ ରିସାଇକଲ ଆ ବହୁତ ଆରାମସେ ସେଇଟା କରିଦେଇପାରୁ, କିନ୍ତୁ ଆମେ ନଦୀ ବା ଅଲଗା କିଇଠି ସ୍ଥାନରେ ସେଇଟା ପକାଯାଏ ନାଇଁ। ଏଇଟା ଆମର ଆଇ ଏସ୍ ଓ ର ଗାଇଡଲାଇନ୍ ନାହିଁ ଆମେ ଆଇ ଏସ୍ ଓ ଗା ଗାଇଡ଼ଲାଇନ୍ ଉପରେ କାମ କରୁ ଆଜ୍ଞା। ଆମେ ଆମେ ଗୋଟେ ଅ ଅଷଇଣ୍ଟରନ୍ୟାସନାଲ ଗାଇଡ ଲାଇନ୍ ମାନୁଚୁ ଆଜ୍ଞା ତ ଆମେ ତାରି ସହଯୋଗରେ ଆମେ ଚାଲିବୁ? ଆମେ କିନ୍ତୁ ରିସାଇକେଲିଂ ଭଲସେ ଆମେ ଜାଣୁ କେମିତି ପ୍ଲାଷ୍ଟିକ କରାଯିବ। ତ ଆମେ ଏଇସବୁ ମେଟେରିଆଲ୍ ବିଷୟରେ ଆମେ ଯେମିତି ହେଲେ ଗବେଷଣା କରୁଛୁ ଆଜ୍ଞା। ତ ସେହି ମେଟେରିଆଲ୍ ଉପରେ ଆମେ ଭଲସେ ଗୋଟେ ପାଇପ୍ କିମ୍ବା ଅଲଗା ଇଣ୍ଡଷ୍ଟ୍ରିଆଲ୍ କାମ ପାଇଁ ଆମେ ବ୍ୟବହାର କରୁ କିନ୍ତୁ ଆପଣଙ୍କ ଗାଁର ଲୋକମାନେ ଆମକୁ ଧମକି ବା ଅଲଗା ଅଲଗା କାର୍ଯ୍ୟ ପାଇଁ ଆମକୁ ବହୁତ ବ୍ୟବଧାନ କରୁଛନ୍ତି। ତ ତାହା ପାଇଁ ମୁଁ ଆପଣଙ୍କ ସହଯୋଗ ଜୋଟାଇବାକୁ ଚାହୁଁଛି ଏ ଆଙ୍କୁ ଆପଣ କିଛି ସମୟ ପାଇଁ ଆପଣ ଟିକେ ବୁଝା ନ୍ତୁ କିମ୍ବା ଅଲଗା ଅଲ କାମ ପାଇଁ ବୁଝାନ୍ତୁ ବା ଆମ ଫ୍ୟାକ୍ଟ୍ରିର ସେମାନେ ଦେଖାଦଖଖି କରନ୍ତୁ। ଯେ କେମିତି ପ୍ଲାଷ୍ଟିକଟା ବନାହେଉଛି କି କେମିତି ରିସାଇକଲ୍ କରାହଉଛି ସେଇଟା। ଏମତି ପ୍ରବେଶରେ ସେଟା କ୍ୱାଲିଟି ମ୍ୟାନେଜମଣ୍ଟ ହଉଛି ଆଜ୍ଞା ସେଟା ସବୁ ଦେ ଖନ୍ତୁ ସେମାନେ ତାପରେ ଜାଣିବେ ସିନା ଆଉ ଆମେ ତ ସେଇଠି ଆ ସେମିତି କିଛି କାମ ଫାମ କରୁନ ଆମେ ତାଙ୍କୁ ରୋଜଗାର ଦେବୁ ଆଜ୍ଞା ତାଙ୍କୁ ଭଲସେ ପାଠ ପାଇଁ ପଢ଼ିବା ପାଇଁ ଆମେ ତାଙ୍କୁ ରୋଜଗାର ଦେବୁ ଆପଣଙ୍କ ଟ୍ରେନିଂ ଏଠି ଫ୍ରି ଅଛି ଦଶ ମାସ ପାଇଁ। ସେମାନେ ଆସି କାମ କରିପାରିବେ ଆଉ ଦେଖିପାରିବେ ଆଉ ଯଦି ତାଙ୍କର କାମ ଆମକୁ ଭଲ ଲାଗିଲା ଆମେ ତାଙ୍କୁ ରୋଜଗାର ଦେଇ ପାରୁ ଆମେ ସେଇଠି ତାଙ୍କୁ ପରମାନେଣ୍ଟ ରଖିପାରୁ ଆମେ ତ ଆଜ୍ଞା ନିଜ ପାଇଁ କୁରୁନେ ଆମେ ଗାଁର ଗୋଟେ ସୁଦୃଢ଼ ବ୍ୟବସ୍ଥା ପାଇଁ ଆମେ କରିଛୁ ଆଜ୍ଞା ଆପଣ ଜାଣନ୍ତି।
ନିହାତି ନିହାତି ମୁଁ ବୁଝିପାରୁଚଛି ଯେ ଗ୍ରାମ ବେଶୀ ମାନୁନାହାନ୍ତି। କାହିଁକି ଯେ ଏଟା ଦ୍ଵାରା ଆପଣ ଯଦି ସେଠି ଫ୍ୟାକ୍ଟ୍ରି ଲଗିବେ ତା ଦ୍ଵାରା ମାନେ ଏତେ ପ୍ରଦୂଷଣ ହବ ଆଉ କେମିକାଲ ଯେତେ ସବୁ ନଦୀରୁ ଆପଣ ପକେଇବେ ଯେହେତୁଟେ ନଦୀ ପାଖିଆ ଜାଗା ତା ଦ୍ଵାରା କଣ ହବ ଯେ ମାଛ ମାନେ ଅଧିକ ମାତ୍ରାରେ ମରିଯିବେ। ଆଉ ସେ ଜାଗାରେ ଯେମାନେ ମାଛ ଚାଷ ସେଠି କରୁଛନ୍ତି ବା ମାଛ ଧରିବାକୁ ଯାଉଛନ୍ତି ନଦୀକୁ ସେମାନେଙ୍କର ଅ ଜୀବିକାର ଗୋଟେ ପ୍ରଧାନ ମୁଖ୍ୟ ଜାଗା ଯେ ଏଟା। ନଦୀ ସେଟା ତାଙ୍କର ବନ୍ଦ ହେଇଯିବ। ସେଇ ପାଇଁ ଗ୍ରାମବାସୀ ଏକଜୁଟ ହେଇକି କରିବାକୁ ଦଉନାହାନ୍ତି ମୁଁ ବି ଯାଇଥିନି ସେଦିନ ପଞ୍ଚାୟତ ମିଟିଂ ହଉଥିଲା। ଯେ ସେଠି କରି ତେ ଦେବେନି ତାଙ୍କର ମେନ୍ କାରଣ ହେଲା ଯେ ସେଠିକାର ମାଛ ଏକା ମରିଯିବ ଯଦି ଆପଣ ମତେ ବିଶ୍ଵାସ ଦେବେ ଯେ ସେଠି ଆମେ କେମିକାଲ ପକେଇବୁ ନାହିଁ, ଅପରିଷ୍କାର କରିବୁ ନାହିଁ, ପ୍ରଦୂଷଣ ନିୟମିତ ରହିବ। ଆଉ ଫ୍ୟାକ୍ଟ୍ରିରେ ଆମ ଗ୍ରାମବାସୀଙ୍କୁ ଅଧିକ ଚାକିରିର ସୁଯୋଗ ଦେବେ। ତେବେ ଆମେ ଆପଣଙ୍କ ତି ଉପରେ ଟିକେ ବିସ୍ତାର ଭାବରେ ବିବେଚନା କରିବା ଆଉ ବିମର୍ଶନ ହେବା।
ନିଶ୍ଚିତ ଆଜ୍ଞା ନିଶ୍ଚିତ ଆପଣ ଗୋଟେ ଗାଁର ପ ସରପଞ୍ଚ ହେବାରୁ ମୁଁ ଆପଣଙ୍କ କଥା ଭଲସେ ବୁଝିପାରିଲି ଆଜ୍ଞା। ଠିକ୍ ଅଛି ଆପଣ ନିଜର କିଛି ସହଯୋଗୀ ମାନଙ୍କୁ ଆପଣ ନେଇକି ଆସନ୍ତୁ। ମୁଁ ଏଇଟା ଆପଣ ଯଥେଷ୍ଟ ରୂପେ ଆପଣଙ୍କ କଥା ଗମ୍ଭୀର ରୂପେ ପ ଅ ଭାବିକି ଆପ ଆପଣଙ୍କୁ ଗୋଟେ ଏଫି ଟି ଭିଟି ଲେଖିକି ଦେବି ଯେ ଆମର ଏ ସବୁ କାମ ଦ୍ଵାରା ଆମର ପ୍ଲାଷ୍ଟିକ ରିସାଇକେଲ କେମିତି ହୁଏ କିମ୍ବା କେମିତି ଦେଖ ଖିବେ ସେମାନେ ତାପରେ ଆମ କିଛି କଥାବାର୍ତ୍ତା ଆଗକୁ କରିବା ବା ଏଇ ଫ୍ୟାକ୍ଟ୍ରି ଆମେ କାମ କରିବା ପାଇଁ ସହଯୋଗ ଆପଣଙ୍କ ହାତ ମାଗୁଛୁ ଆଜ୍ଞ ଆପଣ ଏବେ ରାଜି ତ?
ନିହାତି ନିହାତି ଆପଣ ଯଦି ଏହି ସବୁ ପ୍ରସ୍ତାବ ରାଜି ଅଛନ୍ତି ଆଉ ଆପଣ ଆପଣ ନିଜଙ୍କର ଇଞ୍ଜିନିୟର ନେଇକି ଆସିବେ। ଇଞ୍ଜିନିୟର ସାର୍ ଦେଖିବେ ଯେ ଏ କି ଜାଗାରେ ଫ୍ୟାକ୍ଟ୍ରିଟା ହବ ନଦୀ ପାଖ ରୁ ଟିକେ ଦୂର ଟିକେ କରିବେ ଆଉ ସେଠିକାର ମୁଖ୍ୟ କଥା ଯାହା ମୁଁ କହିଲି ପ୍ରଦୂଷଣ ହବ ନାହିଁ। କେମିକାଲ ସେଠି ପକେଇବେ ନାହିଁ। ସେଠିକା ଲୋକଙ୍କୁ ଅଧିକାଂଶରୁ ଅଧିକାଂଶ ଚାକିରି ସୁଯୋଗ ଦେବେ। ବାହାରେ ଲୋକଙ୍କ ଅପେକ୍ଷା। ଆପଣ ସେଠିକା ଲୋକମାନେ ଯାହା ଯାହା ଡିମାଣ୍ଡ କରୁଚନ ମୁଁ ଆଉ କିଛି କଥା କହିମି ସେମାନେ ଯାହା ରଖୁଛନ୍ ଯେ ସେଠିକାର ଲୋକଙ୍କ ସାଙ୍ଗରେ ବ୍ୟବହାର ଭଲ ରହିବା ଦରକାର। ଆପଣ କର୍ମଚାରୀକୁ ଯର ଦେବେ ନାହିଁ ଭଲ ସମ୍ପ ର୍କ ଯଦି ଆପଣ ରଖିବେ ତେବେ ହିଁ ସେମାନେ ଏ ଗ ଏ ସହଯୋଗ ଆପଣଙ୍କୁ କରିବେ ଯେ ଆପଣ ଗୋଟେ ଫ୍ୟାକ୍ଟ୍ରି ଦଉ ନହେଲେ ସେଠିକାରେ ଲୋକମାନେ ହେଲେ ବଡ ରାଗି ଯେହେତୁ ଆପଣ ଯଦି ମନା କରିଦେବେ ଯେ ମୁଁ ଏଗା ସବୁ ଦେମିନି ତେବେ ଆପଣ କେବେ ବି କମ୍ପାନୀ ଷ୍ଟାର୍ଟ କରିପାରିବେ ନାହିଁ। କାରଣ ସେଠିକାର ଲୋକମାନେ ଯ ଦି ଆପଣ ତାଙ୍କୁ ଖୁସିରେ କହିବେ ଯେ ମୁଁ ଆପଣଙ୍କ ସବୁ ସର୍ତରେ ରାଜି ଗୋଟେ ଏଗ୍ରିମେଣ୍ଟ ସାଇନ ହବ ଯେଥିରେ ଆପଣ ସେମାନଙ୍କର ସବୁ କଣ୍ଡିସନ ଏ ଥାଇ ଥିବ ତାହାପରେ ଆପଣଙ୍କୁ ସେମାନେ ଅନୁମତି ଦେଲେ ଆପଣ ସେଠି ସେଠି ଲଗେଇ ପାରିବେ ତା ବିନା ଆପଣ ସେଠି ଲଗି ପାରିବେ ନାହିଁ ଆଉ ଯଦି ଲଗିଲେ ମାନେ ଗ୍ରାମବାସୀ ଆପଣଙ୍କୁ ବିରୋଧ କରିବେ ଆଉ ଆପଣ ଫକ୍ଟ ଷ୍ଟାର୍ଟ ବି କରିପାରିବେ ନାହିଁ।
ଠିକ୍ ଅଛି ଆଜ୍ଞା ମୁଁ ଆପଣଙ୍କ କଥା ଭଲସେ ବୁଝିପାରିଲି ଠିକ୍ ଅଛି। ଆପଣ କହିବାର ଶ କ ଠିକ ଅଛି। କିନ୍ତୁ ଆମର କିଛିଟା ଲୋକ ଅଛନ୍ତି ଏଇଠିିକି ସେ ସହରରେ ବୁଲିଛନ୍ତି କି ସହରରେ ପ ବଲି ପଢ଼ିଛନ୍ତି ସେ ଗାଁ ର ଦୁନିଆ ବିଷୟରେ ଜାଣିନାହାନ୍ତି ଆଜ୍ଞା ସେଥିରୁ ମୁଁ ବି ଜଣେ ଗୋଟେ। ମୁଁ ଏତେ ଗାଁ ବିଷୟରେ ଜାଣିନି ଆଜ୍ଞା ମୋର ଏତେ ତାଙ୍କ ବିଷୟରେ କିଛି ଭାବନା ମାନେ ଅ ଜାଣିିନାହିଁ କିନ୍ତୁ ମୁଁ ତାଙ୍କ ବିଷୟରେ ଗୋଟେ କଥା ଜାଣେ ଯେ ସେମାନେ ଗୋଟେ କଥା ଜାଣିନେ ମାତ୍ର ସେମାନେ ସେଇଟା ବୁଝିପାରିବେ। ତ ମୁଁ ସେଥିପାଇଁ ଆପଣଙ୍କ ସହଯୋଗ ମାଗୁଛି, ଆମ ସାଙ୍ଗରେ ଟିକେ ଆପଣ କପରେଟ କରନ୍ତୁ। ମୁଁ ଯାହାବି ନା ଆପଣ ଯଥେଷ୍ଟ ପରିମାଣରେ- ମୁଁ ଆପଣଙ୍କ ସାହାଯ୍ୟ ମାଗୁଛି, ଆପଣ ଯେମିତି ଦେଖନ୍ତୁ ଆମେ କେମିତି ରିସାଇକ୍ଲିଂ କରୁଛେ କିମ୍ବା କେମତି ବନଉଛି ପଦ୍ଧତି ଆଉ ଆପଣଙ୍କ ପିଲାମାନଙ୍କୁ ଆପଣଙ୍କ ଗାଁ ପିଲାମାନଙ୍କୁ ଆସିକି ଦେଖା କରିତେ କୁହନ୍ତୁ। ମୁଁ ତାଙ୍କୁ ନିଶ୍ଚିତ ଭାବରେ ଆପଣଙ୍କ ଗାଁ ପିଲାମାନଙ୍କ ରିଜୁମ୍ ଦେଖିକି ତାଙ୍କୁ ସହଯୋଗ କରିକି ଆପଣଙ୍କୁ ଚାକିରି ବଢେ଼ଇବି ଯାହା ବି ହେନେ ଗାଁ ପରିବେଶ ଉନ୍ନତି ହେଲେ ଆମ ସହର ପରିବେଶ ଉନ୍ନତି ହେବ। ତ ତା ନାଗି ମୁଁ ବି କାମ କରତେ ଚାହେଁ ଆପଣ ବି ମୋ ସାଙ୍ଗରେ କାମ କରନ୍ତୁ, ଆଉ ନିଜ ନିଜ ହାତ ବଢ଼ାନ୍ତୁ ଆଜ୍ଞା।
ନିହାତି ଭାବରେ ଆପଣ ଯଦି କହୁଛନ୍ତି ଏତେ ପରିମାଣରେ, ମୁଁ ଆପଣଙ୍କ ସହଯୋଗ ନିହାତି କରି ଆପଣ ତ ସବୁ ଅ-ମ ଯାହା ଯାହା ସର୍ତ୍ତ ର ଆପଣ ତ ସବୁ ରାଜି ଅଛନ୍ତି, ତେବେ ମୁଁ ଆପଣଙ୍କୁ ନିହାତି ଭାବରେ କହିମି ଯେ ଆପଣ କଣ କଣ କରିବା ଦରକାର, ଆଉ ଏହା ବିପରୀତ ସବୁ ପ୍ରକାର ସାହାଯ୍ୟ କରିମି। ଯଦି ଆପଣ ଗ୍ରାମବାସୀଙ୍କ ସାଙ୍ଗରେ ଭଲ ସମ୍ପର୍କ ରଖିଲେ, ତେବେ ଗ୍ରାମବାସୀ ଆପଣଙ୍କୁ
ହଁ ହଁ
ଦୁଃଖରେ ସବୁବେଳେ ସହାୟକ ହେବେ, କାହିଁକି ନା ମୁଁ ଜାଣେ ଗ୍ରାମବାସୀ ଆମର ଆ ବା ଏ ଯେ ଅଛନ୍ତି ସମସ୍ତେ ପ୍ରାୟ ସମସ୍ତେ ଭଲ ମଣିଷ। ସେମାନେ ଯଦି ଆପଣ ତାଙ୍କ ହଁ ବିନା ଅନୁପତିରେ କୌଣସି କାମ କରିବେ ସେମାନେ ସେ ଏଗା ସ୍ଵୀକାର କରିବେ ନାହିଁ। ଯଦି ଆପଣ ତାଙ୍କୁ ଅନୁମତି ନେଇକି କାମ କରିବେ ତେବେ ସେମାନେ ଆପଣଙ୍କ ଜୀବନ ବି ଦେଇପାରିବେ। ସେମାନେ ଏତେ ଭଲ ଆଉ ତାଙ୍କୁ ପରାମର୍ଶରେ ଆପଣ ଆସିବେ ପଞ୍ଚାୟତ ଅଫିସରେ ପଞ୍ଚାୟତ ଅଫିସରେ ମିଟିଂସ୍ ହେବା ପରେ ଆ ଯାହା ସେଠି ସମସ୍ତେ ବଡ଼ ଯିଏ ଅଛନ୍ତି ପଞ୍ଚାୟତ ରେ ସେ ନିର୍ଦ୍ଧାନିତ ସମୟରେ କହିବେ ଯେ ଆପଣଙ୍କର ଏ ଏଇ ସର୍ତ୍ତ ଆପଣଙ୍କ ରାଜି ଯଦି ହଉଛନ୍ତି ସିଗ୍ନେଚର କରନ୍ତୁ। ସିଗ୍ନେଚର କରିାଲା ପରେ ଆପଣ ଆରାମସେ ଫ୍ୟାକ୍ଟିରେ ବସେଇ ପାରିବେ ଏ।
ନିଶ୍ଚିତ ଆଜ୍ଞା ନିଶ୍ଚିତ ଆମେ ଆପଣଙ୍କ କଥା ପୁରା ସହିମତ ଅଛୁ। ସହଜ ଆମେ ଏହା ଜାଣୁଛେ ଗାଁ ଲୋକମାନଙ୍କ ପରିବେଶ ବହୁତ ସୁନ୍ଦର। ଆପଣ ଠିକ୍ ଅଛି ଆପଣ ଦେଖା କରନ୍ତୁ। ଆପଣ ଜାଣନ୍ତୁ ଟିକେ କଥା ଆପଣ ନିଜ ପିଲାମାନଙ୍କୁ ନେଇକି ଆସନ୍ତୁ, ଆଜ୍ଞା। ଆମେ କିଛି ତାଙ୍କ ଉପରେ ଜୋର ଜବରଦସ୍ତି। କରୁନୁ ଆଜ୍ଞା ଆପଣ ଆଜ୍ଞା ତାଙ୍କୁ ନେଇକି ଆସନ୍ତୁ, ଆଜ୍ଞା। ଆଉ ଏଥିପାଇଁ ମୁଁ ଆଉ ତ ସମୟ ହେଇଗଲଣି ନାଇଁ ମୋର ମୁଁ ଏଇଥିପାଇଁ ନିଜର କଥା ରଖୁଛି ଆଜ୍ଞା, ମୋ କଥା ଟା ଟିକେ ରଖନ୍ତୁ ଆଜ୍ଞା, ଆପଣ ଆସନ୍ତୁ ଆଜ୍ଞା। ମତେ ଖୁସି ଲାଗିବ ଆଜ୍ଞା ଆପଣଙ୍କ ଗାଁ ପରିବେଶ ବୁଲାବୁଲି କରିନେ ଆଉ ଆପଣ ଗାଁ ପିଲାମାନେ ମୋ କମ୍ପାନୀକୁ ଆସିଲେ।
ଠିକ୍ ଅଛି, ଠିକ୍ ଅଛି ଆମେ ନିଶ୍ଚିତ ଯିବୁ। ଆଉ ଯେ ଦିନ ହବ ଏଇ ଶୁକ୍ରବାର ପ୍ରାୟ ହବ ମୁଁ ନିହାତିଯିବି ବୁଝିଲେ।
ଠିକ୍ ଅଛି, ଆଜ୍ଞା ରଖୁଛି। ଆଜ୍ଞା,
ଠିକ୍ ଅଛି।